ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଭୁଚି ତ ହ୍ୟାଲୋ।
ହଁ ହଁ ଶୁଭିଲା ଶୁଭିଲା।
ଆଉ ଆପଣ କେମିତି ଅଛନ୍ତି?
ହ୍ୟାଲୋ।
ହଁ ମୁଁ କହିଲି ଆପଣ କେମିତି ଅଛନ୍ତି?
ଆପଣଙ୍କ କଥା ଟିକେ ଭଲରେ ଶୁଭୁନି।
ଏବେ ଶୁଭିଲା?
ଆପଣଙ୍କ କଥା ଭଲରେ ଶୁଭୁନି ମତେ ଟିକେ।
ଏବେ ଶୁଭୁଚି ତ ହଁ ମୁଁ କହିଲି ଆପଣ କେମିତି ଅଛନ୍ତି?
ହଁ ବଢିଆ ଅଛି। ଆଉ ଆପଣ?
ହଁ ମୁଁ ବି ବହୁତ ଭଲ ଅଛି। ଆଉ କଣ ଖାଇଚନ୍ତି ଆଜି ସନ୍ଧ୍ୟାବେଳେ?
ସନ୍ଧ୍ୟା ବେଳେ ମୁଁ ସେଇ ମୋ ବା ଡାଡି ଆଣିଥିଲେ ଆଉ। ଆ ଜଳଖିଆ ଆଣିଥିଲେ, ଜଳଖିଆ ଆଣିଥିଲେ ଖାଇଚି ସେତିକି।
କଣ କଣ ଆଣିଥିଲେ?
ଆଚ୍ଛା କଣ କହୁଛନ୍ତି।
ମୁଁ କହିଲି କଣ କଣ ଜଳଖିଆ ଆଣିଥିଲେ।
ବରା ଆଳୁଚପ ଘୁଗୁନି ସିଙ୍ଗଡ଼ା ସବୁ ଆଣିଥିଲେ ଆଉ ଆପଣ କଣ ଖାଇଛନ୍ତି।
ହଁ ମୁଁ ଖାଇଛି ମ୍ୟାଗି କରିକି ଖାଇଥିଲି।
ଆଚ୍ଛା।
ଆଉ ଘରେ ସବୁ କିଏ କିଏ ଅଛନ୍ତି।
କଣ କହିଲେ।
ମୁଁ କହିଲି ଘରେ ସବୁ କିଏ କିଏ ଅଛନ୍ତି।
ଘରେ ମୋ ମମି ଡାଡି ବାପା ବୋଉ ଦି ଭାଇ ଦି ଭଉଣୀ ଅଛନ୍ତି ମୋର। ଆଉ ଆପଣ ଘରେ ବହୁତ୍ ବଡ଼ ପରିବାର ଆମର।
ହଁ ହଁ ମୁଁ ଆମ ଘରେ ମୁଁ ମୋ ସ୍ୱାମୀ ଶାଶୁ ଶଶୁର ନଣନ୍ଦ ଦିଅର ମୋର ଦିଇଟା ଛୁଆ ସବୁ ଅଛନ୍ତି ଆଉ।
ଆଉ ଆପଣଙ୍କର କେତେରା।
ଦିଟା ପରା ଦିଟା ଛୁଆ ବିଷୟରେ ପଚାରୁଚନ୍ତି ତ? ହଁ ମୋର ଦିଇଟା ଗୋଟେ ଝିଅ ଗୋଟେ ପୁଅ ଆପଣ କଣ ସବୁ ଖା ଖାଇବା କୁ ଭଲ ଲାଗେ।
ମତେ ଆରିସା ପିଠା ଆସେ।
ଆସେ?
ହଁ ଆରିସା ପିଠା ମଣ୍ଡା ପିଠା ଆସେ ମତେ।
ନାଇଁ କଣ ସବୁ ଖାଇବାକୁ ଭଲ ଲାଗେ ପିଠା ଖାଇବାକୁ ଭଲ ଲାଗେ?
ବହୁତ୍ ‌।
ହଁ ଅଁ ନାଇଁ ଭଲ କଣ ଆଉ ଆଜି ତ ଆମିଷ ନା ତ ଆଜି। କଣ ଘରେ ଆମିଷ ହେଇନି?
ହଁ ମୋ ମମି ଆଜି ବନେଇଥିଲେ ଚିଙ୍ଗୁଡି ତ ଚିଙ୍ଗୁଡି ତରକାରୀ କଙ୍କଡା।
ଆଚ୍ଛା ଆଚ୍ଛା ଏତେ ପ୍ରକାର ବନା ହେଇଛି ତୁମର।
ବା ଆମ ଆମିଷ ଦିନରେ ବହୁତ୍ ଜିନିଷ ବନା ହୁଏ। ମାନେ ଗୋଟେ ଜିନିଷ ନୁହେଁ ଆଉ ଆପଣଙ୍କୁ କଣ କଣ ଖାଇବା ସବୁ ଆସେ ବନେଇବାକୁ?
ମତେ ସବୁ ଆସେ ଆପଣଙ୍କୁ ମାନେ। ଆ ଆମିଷରେ ବି ଯେତିକି ଘରେ ଯେତିକି ଚଳିବା ପାଇଁ ଯେତିକି ଜିନିଷ ସବୁ ଆସେ। ଆଉ ସାଧାରେ ବି ସବୁ ଜିନିଷ ଆସେ।
ଆଉ ଆପଣଙ୍କୁ ଚିକେନ୍ ବିରିୟାନୀ ଆସେ?
ହଁ ଆସେ ଚିକେନ୍ ବିରିୟାନୀ ବି ଆସେ। ଆଉ ପରିବା ପକେଇକି ଯୋଉ ଭେଜ୍ ବିରିୟାନୀ କରନ୍ତି ସେଇଟା ବି ଆସେ।
ମତେ ଟିକେ ଖାଲି ଚିକେନ୍ ବିରିୟାନୀ ଟା ଟିକେ କହିଦେବେ କେମିତି ହୁଏ ଟିକେ?
ହଁ ହଁ ନିଶ୍ଚୟ କହିଦେବି ଚିକେନ୍ ବିରିୟାନୀଟା ପ୍ରଥମେ ଟିକେ। ଯେତେବେଳେ ବିରିୟାନୀ ପାଇଁ ଚିକେନ୍ ଅଣାଯାଏ ସେତେବେଳେ ଟିକେ ବଡ଼ ବଡ଼ ଲେଗ୍ ପିସ୍ କାଟିକି ଆଣନ୍ତି ଦୋ କାନ୍ ରୁ ଚିକେନ୍ ଦୋକାନରୁ। ଆଁ ତାପରେ ଆଣିକି ତାକୁ ପ୍ରଥମେ ଧୁଆ ଧୋଇ କରିକି ସବୁ ମସ୍ଲା ଗୋଳାନ୍ତି ଯେମତି। ପିଆଜ ଅଦା ରସୁଣ ବଟା ଆଉ ଜିରା ଧନିଆ ଗୁଣ୍ଡ। ହଳଦୀ ଲଙ୍କାଗୁଣ୍ଡ ଆଉ ଦହି ଲୁଣ। ସବୁ ତାକୁ ଗୋଳେଇକି ଗୋଳେଇକି ରଖିଦିଅନ୍ତି କିଛି ସମୟ। ସେ ଯେନ୍ ମସଲାଟା ସେଇ ମାଂସରେ ପୁରା ଭଲରେ ମିଶିବ।
ଆଜ୍ଞା।
ଲା ତାପରେ ମିଶି ସାରିଲା ପରେ, ଏପଟେ ଆମେ କଣ କରିବା ଆଉ ଗୋଟେ ଜାଗାରେ ଯୋଉ ବିରିୟାନୀ ଚାଉଳ ସେଇଗୁଡ଼ାକୁ ଭାଷ୍ଟେ ରାନ୍ଧିଦବ ଟିକେ। ପାଣି ଗରମ କର୍ ଦବା। ତା ଧୀରେ ଟିକିଏ ତେଲ ଆଉ ଗୋଟା ଗରମ ମସଲା ପକେଇଦବା। ପକେଇକି ଚାଉ ଚାଉଳ ପକେଇ ଦବା।
ଆଜ୍ଞା।
ଚାଅ-ଚାଉଳ ପକେଇଦେଲେ ଚାଉଳକୁ ପୁରା ସିଜେଇବାନି ତାକୁ ଅଶୀ ପରସେଣ୍ଟ୍ ସିଝେଇବା, ମାନେ ଆଉ
ଅଶି ପରସେଣ୍ଟ୍ ସିଝେଇବ ନା?
ହଁ, ହଁ।
ଆଚ୍ଛା, ଠିକ୍ ଅଛି।
ତା ପରେ ପୁରା ସିଜେଇଲେ, ପୁଣି ସେଇଟା ପୁଣି ଦମ୍ ଦିଆହେବ ନା ଚିକେନ୍ ସାଙ୍ଗରେ ତ, ସେଥିପାଇଁ ତଳେ ନରମ ହେଇକି ଚାଉଳ ଗୁଡ଼ା ସବୁ ଭାଙ୍ଗିଯିବ।
ଆଜ୍ଞା।
ଆଉ ତାପରେ, ତାପରେ ଗଲା ଚାଉଳକୁ ଛାଣିଦେଲେ। ତାପରେ ଚିକେନ୍ ଯୋଉ ବୋଳା ହେଇକି ମସଲା ଥିବ ଆଉ ଗୋଟେ ଡିିକ୍ସ୍ ରେ କିମ୍ବା ଯୋଉ ଗୋଟେ ବଡ଼ ଜାଗାରେ, ତାକୁ କଣ କରିବେ ନା ତେଲ- ଦେଇଦେବେ। ଗୋଟା ଗରମ ମସଲା କିଛି ପକେଇ ଦେଇକି ସେ ଯେଉଁ ଚିକେନ୍ ରେ ତ ସବୁ ମସଲା ମସଲି ଲୁଣ ସବୁ ପଡ଼ିଥିବ, ତାକୁ ପକେଇକି ଭଲରେ କଷିବେ। ଭଲରେ କଷେଇବେ। ଯେତେବେଳେ ଚିକେନଟା ଟିକେ ସିଝି ଆସିବ
ପୋଦିନା ପତ୍ର ରଖିଥିବେ, ଧନିଆ ପତ୍ର କାଟିକି ରଖିଥିବେ, ଆଉ ବିରିୟାନୀ ମସଲା, ଗରମ ମସଲା ସବୁ ରଖିଥିବେ। ଯେତେବେଳେ ଚିକେନ୍ ସିଝିଯିବ ତାପରେ କଣ କରିବେ ନା, ସେ ଯୋଉ ଚାଉଳକୁ ସେ ଚିକେନ୍ ଭିତରେ
ହଁ ହଁ ହେଇଟା ମୁଁ ଜାଣିଚି। ଚାଉଳ ଭିତରେ ଚିକେନ୍ ଟା ପୂରେଇ ଦେବେ।
ଚାଉଳ ସେ ଯୋଉ ଭାତଟା। ହଁ ତା ଉପରେ ଧନିଆ ପତ୍ର, ପୋଦିନା ପତ୍ର, ଆଉ ସବୁ ଯୋଉ ଗରମ ମସଲା, ଯୋଉ ବିରିୟାନୀ ମସଲା, ସେ ସବୁ ପକ ପକେଇଦେବେ ତାପରେ ଡିସ୍ସର ଯୋଉ ଘୋଡ଼ଣୀଟାକୁ ଦେଇଦେବେ।
ଆ-ଆଜ୍ଞା।
ହଁ ତା ଉପରେ ଗୋଟେ ମାନେ ଓଜନିଆ ଜିନିଷ ର ରଖିଦେବେ, ଯେମିତି ବାମ୍ଫଟା ବାହାରକୁ ଯିବନି।
ଆଚ୍ଛ୍।
ଆଉ ତାପରେ ତାକୁ କଣ କରନ୍ତି ନା ଡାଇରେକ୍ଟ ମାନେ ଗ୍ୟାସ୍ ଉପରେ ବସାନ୍ତିନି। ଗୋଟେ ତାୱା ଗ୍ୟାସ୍ ଉପରେ ରଖିକି, ତାପରେ ତାୱା ଉପରେ ସେଇ ଡି-ଡ଼ିସ୍ ଟା ବା ଯୋଉ ଜାଗାରେ ବିରିୟାନୀ କରୁଛନ୍ତି ସେଇଟାକୁ ରଖନ୍ତି। ସେଇଟାକୁ କୁହନ୍ତି ଯେ ମାନେ ଦମ୍ ଦବା। ଆଉ ତା କରି ସାରିବାର କୋଡ଼ିଏ, ପଚିଶି ମିନିଟ୍ ଭିତରେ ବିରିୟାନୀ ଆପଣଙ୍କର ପୁରା ହେଇକି ରେଡ଼ି। ଖାଇପାରିବେ ଗରମ ଗରମ ଆଉ।
ପୁରା ଆଉ। ଆପଣ ମୁଁ ଯେମିତି କହିଲି ଆପଣ ବନେଇକି ଘରେ ଖାଇବେ ଥରେ ନିଶ୍ଚୟ ଭଲ ଲାଗିବ।
ଆଜ୍ଞା। କିଛି କିଛି ଜଣକ ଘରେ ସେ ସେମାନେ କଣ ଗୋଟେ ଅତର ପରିକା ଜିନିଷଟେ ପକାନ୍ତି, ଯୋଉଟେ ବାସ୍ନା ଟା ତାର ବଢ଼ଆ ଆସେ।
ସେ ବିରିୟାନୀ ଅତର ମିଳେ ବିରିୟାନୀ ମାନେ ଯଦି ଆପଣ ଏମିତି ଖାଲିରେ ବି ବିରିୟାନୀ ବନେଇି ଖାଲି ସେ ଅତରଗଡା ପକେଇଦେବେ ସେଇଥିରୁ ବିରିୟାନୀର ବାସ୍ନା ଆସିବ। ସେଇଟା ବିରିୟାନୀ ଅତର କୁହନ୍ତି ହଁ ଏଇଟା ଆମ ଘରେ ବି ଅଛି କିନ୍ତୁ ମତେ ମତେ ସେ ଅତରର ବାସ୍ନା ଭଲ ଲାଗେନି ବୋଲି ମୁଁ ପକାଏନି ଖାଲି ମୁଁ ଗୋଲାପ ଜଳ ପକାଏ ଆଉ ଗୋଟେ କେଉଡ଼ା ଜଳ ଅଛି ତାକୁ ପକାଏ ଆଉ ଯୋଉ ଖାଇ ବା ରଙ୍ଗ ବି ଅଛି ଫୁଡ୍ କଲର ଯୋଉଟା କୁହନ୍ତି ଖାଇବା ରଙ୍ଗ ସେଗୁଡା ବି ଅଛି ସେଗୁଡା ବି ପକାନ୍ତି କିନ୍ତୁ ମତେ ଭଲ ଲାଗେନି ସେଗୁଡ଼ାକ ପକେଇବା ପାଇଁ ମୁଁ ଏଗୁଡ଼ାକ ପକାଏନି ରଖିଛି କିନ୍ତୁ ପ ଆପଣଙ୍କ ସବୁ କଣ କଣ ବନେଇ ଆସେ?
ମତେ ମୁଁ କହିସାରିଚି ମଣ୍ଡା ପିଠା ଆରିସା ପିଠା ପୋଡପିଠା ମତେ ଏଗୁଡା ସବୁ ଆସେ ଭଲରେ ଆଉ।
ଓହୋହୋ ଆଚ୍ଛା ତା ବୋଲି ମତେ କିନ୍ତୁ ଏଗୁଡା ଆସେନି କାଇଁ ନା ମୋତେ ଖାଲି ଚକୁଳି ଇଟିଲି ଆସେ।
ଆଉ ଆପଣଙ୍କ ଝିଅକୁ କେତେ ବୟସ ହେଇଚି?
ମୋ ଝିଅ ବଡ଼ ତାକୁ ଦଶ ପୁରିକି ଏଗାର ଚାଲିଚି ଆଉ ପୁଅଟା ଛୋଟଟା ଦେଢ଼ ବର୍ଷର। ଏ ଝିଅଟା ପଞ୍ଚମ ଶ୍ରେଣୀରେ ପଢ଼ୁଚି
କୋଉ କ୍ଲାସ ରେ ପଢୁଚନ୍ତି?
ପଞ୍ଚମ ପଞ୍ଚମ।
ପଞ୍ଚମ ଆଉ ପୁଅ?
ପୁଅ ଦେଢ଼ ବର୍ଷର ସେ କଣ ପାଠ ପଢ଼ିିଚନି
ଓହୋ।
ଆ ସେ ପା
ଆଉ ସେ ଆଉ ପୁଅ ନାଁ କଣ ଦେଇଛନ୍ତି କହିଲେ?
ଝିଅ ନା ମୋର ତ ଚା ଝିଅ ନା ହେଲା ସ୍ନିଗ୍ଧା। ପୁଅନା ହେଲା ରୁଦ୍ରାଶଂ।
ଆଚ୍ଛା।
ଏ ଦି ଜଣ ତ ସେ ଝିଅ ପୁଅ ଖେଳୁଛନ୍ତି ସେପଟେ ଆଉ।
ଆଉ ସ୍ୟାଡେ କଣ ସବୁ ବୁଲାବୁଲି ଭଲ ଭଲ ବୁଲାବୁଲି ଜାଗା ଅଛେ?
ଆମର ତ ବାଙ୍କି ଘର ଆମର ଏପଟେ ଅଛି ମା ଚର୍ଚ୍ଚିକାଙ୍କ ମନ୍ଦିର ତାପରେ ଅଂଶୁପା ହ୍ରଦ ଅଛି ଯୋଉଠି କିି ନୌ ପକା ବିହାର ହୁଏ ଆଉ ଅଛି ଆହୁରି ଏପଟ ଗୋଟେ ୱାଟର୍ ପାର୍କ ବି ଅଛି। ଆଉ ଅହୁତା ଜାଗ୍ ଭଲ ସବୁଠୁ ଭଲ ଜାଗା ହେଲା ମା ଚର୍ଚ୍ଚିକାଙ୍କ ମନ୍ଦିର ଆମ ଘରଠାରୁ ତ ଅଢ଼େଇ କିଲୋମିଟର ତିନି କିଲୋମିଟର ଆଗକୁ ପଡ଼ୁଛି।
ସେଠି କୋଉଠି ଆପଣଙ୍କର ବାଙ୍କି ମହୋତ୍ସବ ଆଉ ଅଚି?
ହଁ ଆମର ବାଙ୍କିରେ ଏଠି ମହୋତ୍ସ ବ ହୁଏ କୁମାର ପୂର୍ଣିମୀ ଦି କୁମାର ପୂର୍ଣ୍ଣିମୀ ଦିନ ହ
ଭୁବନ୍ ଦୀପ୍ ଯୋଉ ଯାଇଥିଲା ମୁଁ ସେତେବେଳକୁ ତା ସହିତ ଯାଇଥିଲି
ଆଚ୍ଛା ଦେଖିଆକୁ ଆସିଥିଲେ ପବନଦୀପ୍ କୁ?
ଦେଖିଆକୁ ଆସିଥିଲେ ବହୁତ ବଢିଆ ଗୀତ ଗାଉଥି ଆପଣ ଯାଇଥିଲେ?
ନାଇଁ ନାଇଁ ମୁଁ ଯାଇନଥିଲି ମୋ ଛୋଟ ପୁଅଟା ସେତବେଳେ ହେଇଥିଲା ତ ମୁଁ ଘରେ ବସି ଆମର ସେତବେଳେ ପାଞ୍ଚ ଦିନ ଯୋଉ ହ ବନ୍ଦୀପର ମାନେ ଆମ ବାଙ୍କି ମହୋତ୍ସବ ହୁଏ ସେତୋଳେ ଆମର ଟି ଭି ରେ ଲୋକାଲ୍ ଚ୍ୟାନେଲ୍ ଛାଡ଼େ ମୁଁ ସେଇ ଟି ଭି ରେ ଦେଖୁଥିଲି।
ଏ ଛୋଟ ପିଲାକୁ ଧରିକି କୋଉ ବୁଲିଆକୁ ଯାଇ ହବ ଟିକେ ମତେ କହିଲେ।
ହଁ ସେଇଥିପାଇଁକା ମୁଁ ଯାଇନଥିଲି। ଆଉ ତାହେଲେ ଆପଣ ବାଙ୍କି ମହୋତ୍ସବ ଦେଖିଛନ୍ତି କୁମାର ପୂର୍ଣ୍ଣମୀ ଦିନଠାରୁ ପାଁ
ମୁଁ ବାଙ୍କି ମହୋତ୍ସବ ସତ କଥା କହିବି ମୁଁ ଗୋଟିଏ ଦିନ ଯାଇଛି।
ଅ ହଁ ମୁଁ ମୁଁ ବାଙ୍କି ମୋତ୍ସବ ଦି ବର୍ଷ ହେଲାଣି ଯାଇନି ଏଇ ବର୍ଷ ଦେଖ୍ ଖିବା ଯଦି ହୁଏ ଦେଖିବା ପୁଅ ଟିକେ ଦେଢ଼ ବର୍ଷର ହେଇଗଲାଣି।
ଏବେ ବୁଲିବାକୁ ଯାଉନାହାନ୍ତି ଘରେ ବସିଛନ୍ତି?
ହଁ ଦେଢ଼ ବର୍ଷ ହେଲାଣି ଛୋଟ ଛୁଆ ତ ନେଇକି ବେଶି ଯାଉନି ବାହାରୁକୁ ବୁଲାବୁଲି କରିବାକୁ।
ଆମେ ହଇରାଣ ହବ ଖାଇବା ପିଇବାରେ ଅସୁବିଧା ହବ। ସେଥିପାଇଁ ମୁଁ ଯାଉନି ଆଉ।
ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଚି?
ଆମର ଆଜି ହେଇଛି କଙ୍କଡ଼ା ତରକାରୀ ଆଉ ଭାତ। ସଖାଳେ ହେଇଥିଲା ଆଉ ଏବେ ହେଇଛି ରୁଟି ଆଉ
କଙ୍କଡ଼ା ତରକାରୀ?
ହଁ ଆମର ବି କଙ୍କଡ଼ା ତରକାରୀ ହେଇଛି।
ହାଲୋ।
ଆ ହଁ ହଁ ମୁଁ କହିଲି ହଁ ହେଇଛି ଆମର ବି କଙ୍କଡ଼ା ତରକାରୀ ହେଇଛି।
ଆପଣଙ୍କର ବି କଙ୍କଡ଼ା ତରକାରୀ, ନା?
ହଁ। ଆମର ଖାଲି ତମର ତ ମାଛ ଭଜା ହେଇଚି ଚିଙ୍ଗୁଡ଼ି ତରକାରୀ ହେଇଚି ଆମର ଖାଲି କଙ୍କଡ଼ା ତରକାରୀ। ଆଉ ଆମର ଏତେ ହେଇନି ଆଉ ହବ ଆଉ ପୁଣି ର
ଆପଣଙ୍କ ଘରଟା ଟିକେ କୋଉଠି କହିଲେ।
ବାଙ୍କି ପରା‌।
ନାଇଁ ନାଇଁ ମାନେ କୋଉ ବ୍ଲକ୍ ରେ ରହୁଚନ୍ତି ଆପଣ?
ବ୍ଲକ ଏଇଟା ଗାଁଟା ଏଟା ଗାଁଟା ବ୍ଲକ୍ ନୁହେଁ ଏଟା ଗାଁଟା। ଗାଁ ଆମର ବାଙ୍କି ଆମ ଘର ବାଙ୍କି କଟକ ବାଙ୍କି। ହେଲା ଆଉ ଆମ ଘର ଆଗୁକୁ
କହିଲେ।
ଗାଁ ନାଁଟା ଚକାପଦା।
ଚକାପଦା ହଁ ଶୁଣିଚି ମୁଁ ସେଟା ଶୁଣିଚି।
ଅହ ହଉ ଠିକ୍ ଅଛି ମୁଁ ରଖୁଚି ତାଲେ ଆଉ ପଛରେ ଫୋନ୍ କରି ବି ଆଉ ହଉ।